ହ୍ୟାଲୋ। ହ୍ୟାଲୋ ନାଇଁ ଆପଣ କଣ କ ଚନ୍ତି
ହୁଁ ବସିଚି
ନାଇଁ ମୁଁ ଆଣିଥିଲି ମୋ ସାର୍ଟିଫିକେଟ ନବା ପାଇଁ।
ପ୍ଲସ୍ ଟୁ
ଆଜ୍ଞା।
ଆଣି ସାଇଲେଣି?
ଆଜ୍ଞା?
ଖାଇ ସାଲେଣି?
ନାଇ ଏବେ ମୁଁ ବସରେ ଆସିକି ଜଷ୍ଟ ଘରେ ପହଞ୍ଚିଲି।
ଆଉ ରଜ ତ ଏବେ ଗଲା ରଜ ତ ତମ ଆଡେ ବଢ଼ିଆ କି ହେଇଥିବ।
ହଁ ସେମିତି କଣ ତ ବର୍ଷାରେ ବର୍ଷାରେ ପଳେଇଲା।
ନାଇଁ ଏଇପାଳି ଆମ ଆଡେ ଭଲ ରଜ ହେଇଛି ଏ ରଜ ମହୋତ୍ସବ ହେଇଥିଲା।
ହଁ ଆମ ପଟେ ବି ହେଇଥିଲା ଆମ ପଟେ ହେଇଥିଲା ଯେ। ହେଲେ। ଏ ଯୋଉ ଇଏ ଏତେ ମେଘ ହେଲା ଯେ ସେ ମେଘରେ ମେଘରେ ସବୁ ପଳେଇଲା।
ତ ରଜ ଏଠି ତିନି ଦିନ ଚାରି ଦିନ ହେଇଥିଲା ଆଉ ପହଲି ର ଯ ରଜ ସଂକ୍ରାନ୍ତି ନା ଆମ ଆଡେ। କୋଡିଏଟା ଖଣ୍ଡେ ଦୋଳି ପଡିଥିଲା ରଜ ମହୋତ୍ସବରେ କୋଡିଏଟା ଖଣ୍ଡେ ରଜ। କହୁଚି ପା ପେଣ୍ଡାଲ ଫେଣ୍ଡାଲ। ପଡ଼େ। ଫାର୍ଷ୍ଟ, ସେକେଣ୍ଡ, ଥାର୍ଡ ଙ୍କୁ ବା ଫାର୍ଷ୍ଟ, ସେକେଣ୍ଡ, ଥାର୍ଡ ଯିଏ ହେଲେ ତାଙ୍କୁ ପ୍ରାଇଜ ଦିଆ ହେଲା ଆଉ। ସବୁ ଏଇ ସେଲିବ୍ରେଟି ଆସିଥିଲା ଆମ ମାନ୍ୟବର ବିଧାୟକ ବି ଆସିଥିଲେ।
କୋଉଠି ଏଟା ହେଇଥିଲା କି? ହିଙ୍ଗୁଳା ପିଠି ହିଙ୍ଗୁଳା ପିଠି ପାଖେରେ କି?
ନାଇଁ ଏପଟେ ଗୁଣ୍ଡିଚା ନାଳି ଶୁଣି
ନା। ତମର ପ୍ଲସ ଟୁ ହେରିକା ସରିଲାଣି?
ଗ୍ରାଜୁଏସନ ଚାଲିଚି।
ଓହୋ ଗ୍ରାଜୁଏସନ। କଉ ଅନର୍ଷ? କଉ ଅନର୍ଷ ଆପଣଙ୍କର?
ପଲଟିିକାଲ୍ ପା।
ହାଲୋ।
ପଲଟିକାଲ୍ ପଲଟିକାଲ୍।
ଉଁ ହୁଁ ପଲଟିକାଲ୍ ବଟନି।
ଉଁ।
ସିଲେକ୍ସନ ଆଇଲାନି ପା ସେଥିପାଇଁ। କେମିଷ୍ଟ୍ରି ଆଇଲାନି ତ ସେଥିପାଇଁ ବଟନି ନେଇଯିବା ଆଉ।
ଆଉ ବଟନି ବି ଭଲ।
ହଁ ଏରା ଗଛ ପତ୍ର ଟିକେ ରିସର୍ଚ୍ଚ କରିବା ଆଉ ଏରା ମଣିଷ ଉପରେ ରିସର୍ଚ୍ଚ କରିକି କିଛି ଲାଭ ଭ ନାହିଁ ଗଛ ପତ୍ର ରିସର୍ଚ୍ଚ କଲେ ଲାଭ ଅଛି।
ମଣିଷ ନୁହ।
ମଣିଷ ବିଷୟରେ ରିସର୍ଚ୍ଚ କଲେ ଲାଭ ଅଛି। ଏଇ ମଣିଷ କହୁଛି ଗଛ ପତ୍ର ପଢ଼ିଲେ ଲାଭ ଅଛି ୟାପରେ ଆଉ ଗୋଟେ ନୂଆ ଇଏ ତିଆରି କରିପାରିବୁ।
ଗୋଟେ ବଜାରିଆ ପଡିଥିଲା ମ ଦି ପାଞ୍ଚ ଛ ବହୁତ ଲୋକ ହୁଅନ୍ତି ଏମିତି ଲୋକ ହୁଅନ୍ତି ଦୋଳି ଖେଳିବା ପାଇଁ ଲୋକଙ୍କ ମୋର ଟାଇମ ନଥାଏ ମାନେ ଲାଇନ ଲାଗିଯାଏ ହଁ ଠିଆ ହେବା ପାଇଁ। ଆମେ ତ ଦୋଳି ଖେଳି ପାରିଲୁନି ଆଉ ଆମେ ଅଲଗା ଜାଗାରେ ଖେଳିଲୁ ଆଉ ସେଇଠି ଦୋଳି
ଆ ଆମେ ବି ଆମେ ବି ସେଇ ହେଇଥିଲା ଆମର ହେଇ ଯୋଉ ନିଶୁଣୀ ଦୋଳି ଗୋ ଟେ ସେଟା ପଡି ନଥିଲା ଆଉ ଗୋଟେ ଜାଗାରେ ପଡିଥିଲା କିନ୍ତୁ ଏତେ ଜୋରରେ ଭିଡ ହେଇଥିଲା ଯେ।
ସବୁ ଦୋଳି ପଡିଥିଲା ଭେରାଇଟ ଆଉ ବଡ ପେଣ୍ଡାଲ ବି ହେଇଥିଲା ଆମର। କାର୍ଯ୍ୟକ୍ରମ ଚାଲିଥିଲା। ସବୁଆଡୁ ଆସିଥିଲେ ଲୋକ ପାୟ।
ଓହୋ।
ଆଉ ରଥଯାତ୍ରା ଏବେ ଆସୁଛି ଆଉ ରଥଯାତ୍ରା ପୁରୀ। ତମ ଗାଁ ରେ ରଥଯାତ୍ରା ହଉଛି ନାଇଁ?
ହଁ ଆମ ଗାଁରେ ଦିଟା ରଥଯାତ୍ରା ହୁଏ ଦି ମାନେ ଦିଟା ରଥ ବୁଲେ।
ଦିଟା ରଥ ଆମ ଗାଁରେ ଗୋଟେ ରଥ ଗୋଟେ ରଥରେ ତିନି ଠାକୁରଆଙ୍କ ବସି ପଡନ୍ତି।
ହଁ ସେ ହୁଏ ଯେ ଆମର ଆମ ଗାଁରେ ଅଲଗା ଅଲଗା ହୁଏ। ଗୋଟେ ମାନେ ଯୋଉ ସର ସାହି ଲୋକ ଗୋଟେ କରନ୍ତି ଆଉ ଗୋଟେ ନର୍ମାଲ ଲୋକ। କୁହ ନା ଆମ ଭଳିଆ ଲୋକ କିଛି କରନ୍ତି। ରଥ ତ ହଁ ରଥ ତ ଏମିତିରେ ସମସ୍ତ। ସେ ସମାନ ନା କିନ୍ତୁ ସେମାନେ ସର ସାଇ ଲୋକ ଗୋଟେ କରନ୍ତି ଆଉ।
ଜଗନ୍ନାଥଙ୍କର ହଉଛି ନନ୍ଦିଘୋଷ ରଥ। ବଳଭଦ୍ର ଙ୍କର ହଉଚନ୍ତି ତାଳଧ୍ଵଜ ରଥ। ଆଉ ସୁଭଦ୍ରାଙ୍କର ହଉଛନ୍ତି ଦେବଦଳନ ରଥ। ନନ୍ଦିଘୋଷ ରଥର କେତେଟା ଚକା ଜାଣିଛ?
ହଁ ତାକୁ ରିସର୍ଚ୍ଚ କରି ମୁଁ କଣ କହିବି। ହଁ ଭଗବାନ କହିଛନ୍ତି ମତେ ରିସର୍ଚ୍ଚ ମୋ ଚକ କୁ ରିସର୍ଚ କରନି। ମୁଁ ଭାଗବତର ପ୍ରତ୍ୟେକଟି କଥାକୁ ଜାଣ ଏବଂ ସେଇ କଥାଟିକୁ
କେତେଟି ଦ୍ୱାର ଅଛି ସେଇଟା ତ ଜାଣିଥିବ ନା।
ହୁଁ ଚାରି ଟା।
କଣ କଣ?
ସିଂହଦାର, ବ୍ୟାଘ୍ର ଦ୍ୱାର ଆଉ ଗୋଟେ ହ ଆଉ ମନେ ଅଛି ଏତେ ଏମତି ଖାଇରେ ମନ ନାହିଁ ହଁ। ଓ ହୋ ହାତୀ ଦ୍ୱାର ଆଉ ଘୋଡ଼ା ଦ୍ୱାର।
ହୁଁ। ହାତୀ ନୁଁ ହସ୍ତୀ ଆଉ
ଓ ଏତେ ଏପଟେ ଜୋର ଏତେ ଜୋର ଗରମ ଲାଗୁଛି କୁହନି କୁହନି।
ତ ଗରମ ଲାଗୁଛି ଆଉ।
ବହୁତ୍ ଜୋରେ ଏତେ ଜୋରରେ ଗରମ ହଉଛି। ଆଜି ତ ମୁଁ ଏଇ ସକାଳ ସାତଟା ବସ୍ ରେ ଆସିକି ହେଲା ବେଳୁ ମୋର ଏକାଥରେ ଝାଳ ଫାଳ ଝାଳ ନାଳ ହେଇଯାଇଛି ପୁରା।
ଏଇ ପାଳି ଆମେ ସାଙ୍ଗମାନେ ଭାବିଛୁ ସବୁ ବୁଲି ଯିବୁ ବୋଲି ଆଉ। ହ। କପିଳାସ ଜାଣିଛ କପିଳାସ।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
କପିଳାସ ତାହେଲେ ତମ ପଟେ। ଆମଠୁ କୋଡ଼ିଏ ପଚିଶ କିଲୋମିଟର।
ଆମର ଏପଟେ କପିଳାସ ଏପଟେ ଯିବାକୁ ଅଳ୍ପ ବାଟ ବି ପଇଁଚାଳିଶ ଚାଳିଶ ପଚାଶ କିଲୋମିଟର ଲାଗିବ।
ଅଧିକ ତାହଲେ ତମର ଆମର
ସେ ବୁଢ଼ା ନା ତାକୁ ରିସର୍ଚ୍ଚ କରିବାକୁ ମୋ ପାଖେ ଟାଇମ୍ ନାହିଁ ମତେ ସାଇନ୍ସ ପାଠରେ ରିସର୍ଚ୍ଚ କରିବା ଟାଇମ୍ ନଥିଲା ଆକୁ କୁଆଡ଼େ ରିସର୍ଚ କରି ଆଣିବି। ତୁମେ କୁଆଡ଼େ କୁଆଡ଼େ ସବୁ ଜାଗା ବୁଲି ଯାଇଚ?
ଓ ବହୁତ୍ ଜାଗା କୋଣାର୍କ ଯାଇଚ?
ହୁଁ ଛୁଆ ଦିନେ ଯାଇଥିଲି ଆଉ ଯାଇନି। ସ୍କୁଲ ପିକନିକ୍ ପୁରୀ ଦିଥର ଯାଇଚି ଛୁଆ ଦିନେ। ଆଉ ଥରେ ପିକନିକ୍ ଯାଇଥିଲି ସ ଦିଦିମାନଙ୍କ ସହିତ ପିକନିକ ଥରେ ଯାଇଥିଲି ସେତିକି ଆଉ ଏଇ ତ ଜଗା ଡୋ଼ରି ନଗଉନି ମୋ କତିରେ ଆଉ।
ଯେତେବେଳେ ବି ଲଗଉଚି ସେତେବେଳେ ଆମର ନିହାତି ଗୋଟେ ଛୁତିକିଆ ହେଇଥିବ। କି ଅଣସୁଦିଆ ହେଇଥିବ କି ଅଲଗା ମାନେ ଫା ପ୍ରୋବ୍ଲେମ୍ ହେଇଥିବ ଏମତି ଗୋଟେ ସମୟ ରେ ଡୋ଼ରି ଲାଗୁଚି।
ଆଗକୁ ତ ଖୁଦୁରୁକୁୁଣି ଅଛି ତମର ମଜା ଆଉ।
ହଁ ସେଏନ୍ତି ଆଉ ଖାଲି ପାଣିରେ ପଚ ପଚ ହବା କଥା।
ହ
ଆଉ ତାର ତାର ତାର ଯ ଆଉ କିଛି ମାନେ ଇଏ ନାହିଁ ଖାଲି ପାଣିରେ ଖାଲି ପଚ ପଚ ହବୁ।
କିରା ରାତିରେ ଶାଢ଼ୀ ଫାଢୀ ରାତିରେ ଶା ରାତିରେ ଶା ଶାଢ଼ୀ ପିନ୍ଧିକି ସେ ଯୋଉ ଆଜିକାଲି ଝିଅ ଶାଢୀ ପିନ୍ଧି ସେଇ ଯୋଉ ଯାଆନ୍ତି ଯୋଉ ଦାଣ୍ଡ ଦା ପୂଜା କରି ଯାଆନ୍ତିନି। ଶାଢ଼ୀ ପିନ୍ଧି ରାସ୍ତାରେ
ନା ଆମ ପଟେ ଶାଢୀ ହେରିକା ପିନ୍ଧନ୍ତିନି। ଆମ ପଟେ ଏଇ ଯୋଉ କୁଆଁର ପୁନେଇରେ ବି ଶାଢୀ ପିନ୍ଧନ୍ତିିନି ଆମ ପଟେ ସବୁବେଳେ ଡ୍ରେସ୍।
କୁଆଁର ପୁନେଇ କଣ ପାଇଁ କରାଯାଏ ଜାଣିଚ?
ହଁ କୁହନ୍ତି ଲୋକ ଭଲ ବର ପାଇବା ପାଇଁ କିନ୍ତୁ ମୁଁ ବି ଦେଖ୍ ଦେଖିପାରୁନି ମୋ ଦିଦି ମାନେ ଏତେ କୁଆଁର ପୁନେଇ କରିକି ବି ଲାଷ୍ଟକୁ ଗୋଟେ କେମତି ଅଲଗା ପ୍ରକାର ବର ପାଇକି ବାହା ହେଇ ଚନ୍ତି ସେଥିରେ ହେଲେ କହିବା କଥା। କୁଆଁର ପୁନେଇଟା ଆକ୍ଚୁଆଲି ନିଜ ପାଇଁ କରିବା କଥା କାରଣ ନିଜର ଦେହ ପା ସୁସ୍ ସ୍ଥ ରହିବା ପାଇଁ ଆକ୍ଚୁଆଲି ଏଟା କରାଯାଏ। କିନ୍ତୁ ଆମେ ତାକୁ ତାକୁ ଗୋଟେ ସି ଇଏ ଭାବରେ ପା ହଁ। ସେଇଦିନ ଜହ୍ନି ଓଷା ଜହ୍ନି ଓଷାଟା ପୁରା ମାସଟାଙ୍କ ହୁଏ। କୁଆଁର ପୁନେଇଟା ସାତ ଦିନରୁ ଷ୍ଟାର୍ଟ ହୁଏ।
ହଁ।
ଯିଏ ଚାହିଁବ କୁଆଁର ପୁନେଇ ସେଇ ଦିନ ବି କରିପାରିବ କିନ୍ତୁ ଜହ୍ନି ଓଷା କଲେ ଜହ୍ନି ଛିଡାନ୍ତିନି କି ଜହ୍ନି ଫୁଲକୁ ଛୁଅନ୍ତିନି ବି।
କି ଜହ୍ନି ବି ଖାଆନ୍ତିନି।
ହଁ ଏଇଟା ଏତିକ ଇଏ ହୁଏ।
ସେଇଦିନ ସୂର୍ଯ୍ୟଙ୍କୁ ଏଇ ଯୋଉ ଉମ୍ ଚାନ୍ଦକୁ ଦେଖି ଯୋଉ ଖଇ ଆଣନ୍ତିନି ଖଇ?
ଖଇ ଆଞ୍ଜୁଳି ଆଣିକି ପକାନ୍ତି ତାପରେ ଖାଆନ୍ତି। ତାପରେ ନେଇକି ଯାଆନ୍ତି। ହଁ ତାପରେ ସେଠୁ ଚ ଯେପର୍ଯ୍ୟନ୍ତ ଚନ୍ଦ୍ର ନ ଆସିଚି ସେ ପ ପର୍ଯ୍ୟନ୍ତ ତ ମାନେ ଯୋଉ ଠାକୁର ମାନେ ଯୋଉ ଯାଆନ୍ତି, କଳସୀଟା ଉଦଯାପନ କରିବା ପାଇଁ ଯାଆନ୍ତି। ପ ପୋଖରୀ କିଏ କୋଉଠିକି ଯାଏ। ଉଝା ସେ ପର୍ଯ୍ୟନ୍ତ ଉଦଯାପନ କରନ୍ତିନି କି ପାଣିରେ ବୁଡନ୍ତିନି। ଫୁଣି ଯୋଉ ଶୀତ। କୋଉ ଟାସ
ଟାକ୍ସ?
ମୋ ଟ୍ରାଞ୍ଜିସ୍କନ ଟ୍ରାସ୍କ ଟାକ୍ସ ଆସିକି ଫେଲ୍ଡ ହେଇଗଲା। ଖାଲି ତିନିଟା ଶ ଭୁଲଗଲା ଯେ ଭୁଲ ହେଇଗଲା। ମାନେ ମାନେ କୋଡିଏଟାରୁ ମୋର ସତରଟା ଠିକ୍ ଥିଲା। ମାନେ, ଫାଷ୍ଟଟାଟ ଫାଷ୍ଟଟା ସତରଟା ଠିକ୍ ଥିଲା ତାପରେ ସେଠୁ ସେକେଣ୍ଡଟାରେ ତ ମୁଁ ଠିକ୍ କଲି ସିଏ ମାନେ ଭୁଲ୍ ହେଇଗଲା, ମତେ ଭାରିି ବାଧିଲା। କାଲି ରାତିରେ ମୁଁ ଆଉ ସେଥିପାଇଁ ଖାଇଲିନି ବି ମୁଁ କହିଲି ନା ଭୁଲ୍ ହେଇଗଲା ତାପରେ ଦିଦିଙ୍କୁ କହିଲି ଦିଦି କହିଲେ ନାଁ ଆଁ? ବୁଝି ପାଇଲିନି।
କେତେ କରିଚ?
ୱିଇଡ୍ରୋ କରିଚି ଆ ସତରଶ ନା ଅଠରଶ ଟଙ୍କା। ତୁମର?
ଏଗାର।
ତମର କେତେଟା କମ୍ପ୍ଲିଟ ହେଇଥିଲା ଏଗାର?
ଉମ୍ କ ଏକୋଇଶ ଟା।
ଓହୋ ମୋର ତ ତିରିଶଟାରେ ଏକାଥରେ ହେଇଯାଇଥିଲା। ଭାବିଥିଲି ତିରିଶ ଟା
ଆଉ ଘରେ ପହଞ୍ଚିଲଣି?
ହଁ ହଁ କେ ଜାଣି ମୁଁ ଆସି ସି ଘରେ ପହଞ୍ଚି ମୁଁ ପଚାରିବି କାହିଁକି କଣ ହେଇଛି ବୋଲି
ଯୋଉ ଆଗକୁ ଗଣେଶ ପୂଜା ହଉଛି ମାନେ ଗଣେଶ ପୂଜାରେ ଆମ ଆଡେ ବହୁତ ଭଲସେ ହୁଏ।
ଆ ଆମ ଉପରେ ପୁରା ଗଣେଶ ପୂଜା ଆମ ବ୍ୟାଚ୍ ଛୁଆ ଏ ବର୍ଷ ଆଣିଛନ୍ତି କଣ ଆମ ଛୁଆ ବର୍ଷା ଆଣିଛନ୍ତି ପଞ୍ଚାନବେ ହଜାର ଟଙ୍କା ଡିଜେ।
ଆମର ଏଇଭଳିଆ ଆଉଛି ଦେଢ ଲକ୍ଷ ଟଙ୍କା ଦେଇଠଛି। ମାନେ ଗଣେଶ ପୂଜା ଦି ଦିନ ଆଗରୁ ଆମେ ଶୋଇବୁନି। ଦିଦିନ ଆଗରୁ ଆମେ ସବୁ ଟେଣ୍ଟ ଫେଣ୍ଟ ବାନ୍ଧା ହନ୍ତି ଲିଚୁ ବାନ୍ଧା ବୁନ୍ଧି ଦିନ। ରାତି ଅନିଦ୍ରା ଦିଦିନିଯାକ। ମାନେ ବକ୍ସ ଫକ୍ସ ଆସିବ ଏଠେ ବାଜିବ ଆମ ଏଠେ ସଜାସଜି ଚାଲିବ। ତାପରେ ଗଣେଶ ପୂଜା ପା ପାଞ୍ଚ ଦିନ ପରେ ଦେଢ ଲକ୍ଷ ଟଙ୍କାରେ ଏଇଭଳିଆ ଆମର ଆମର। ବେଳେ ବାର ବର୍ଷ ପୁରୁଛି ଆମର ଦେଢ ଲକ୍ଷ ଟଙ୍କା ଡିଜେ ଆସୁଛି। ଆଉ ବ୍ୟାଣ୍ଡ ବଡି ଗୋଟେ ଆସୁଛି ପଚାଶ ହଜାର ଟଙ୍କାର ଆଉ। ସମସ୍ତେ କୁର୍ତା ହଳେ ହଳେ କରିବୁ।
ଆମ ପଟେ ଏଇ ଯୋଉ ଗୋଟେ। ମ ମନ୍ଦିର ଅର୍ଥରେ ତା ଘୋଷଣା ମନ୍ଦିର ହେଥିଲା।
ମୁଁ ଜାଣିଛି ଭୁବନରେ। ପନ୍ଦର ଫୁଟ ପନ୍ଦର ଫୁଟ ମୁର। ହଉଛି ଏଇ ଭଳି ଆମର।
ବାବାର ସେଠି ଗଣେଶ ଠାକୁରଙ୍କ ମୂର୍ତ୍ତି ପଶିଲନି।
ପଚିଶ ହଜାର ନେ କହୁଛି।